ବନ୍ଧୁ ଭଲ
ହଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆଉ ତମ ପରିବାରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ପରିବାର ତ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ପରିବାର ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ଆଜି କଣ ଖାଇଲେ?
ଆଜି ସକାଳେ ମୁଁ ଭାତ, ଡାଲି, ଅଲଡିଆଳୁ ଭଜା ଖାଇଲି।
ଅହୋ ଆଉ ଆଜି ଆଉ ସକାଳେ ଜଳଖିଆ ବଉ କିଛି କରିନାହାନ୍ତି?
ସକାଳେ ଆମର ପରଟା ହେଇଥିଲା ଆଳୁ ଭଜା ହେଇଥିଲା।
ଅହ ହଁ ଆଉ ବାବା କଣ ତମ୍ ବାବା?
ବାବା ଦୋକାନ୍ କରିଛନ୍ତି ହୁଁ ଆଉ ଆପଣଙ୍କର ସ କାଳେ କଣ ଖାଇବା ହେଇଥିଲା?
ଆମର ଆଜି ସଖାଳେ ଚୁଡ଼ା ଉପମା ବନେଇଥିଲି।
ହୁଁ।
ଆଉ ଏବେ ଯେ ଖରା ବେଳ ଖାଇବା ଭାତ ଡାଲି ଭଜା ବନେଇଥିଲି।
କୋଉ ଭଜା ବନେଇଥିଲେ?
ଅଲ ଏ ଆଳୁ ଭଜା ଆଉ ଭାତ ଡାଲି। ଆଉ ସବୁ କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି? କଁ କହିଲେ କଁ କହିଲେ?
ସକାଳେ ଚୁଡ଼ା ଉପମା କରିଥିଲେ? ଚୁଡା ଉପମା କେମ୍ତି ବନେଇଲେ?
କିଛି ନାଇଁ ସେଥିରେ ଟିକେ ହଁ ମାନେ ସବୁ ସବୁ ପନିପରିବା ପକା ଯାଏନି। କଟି ପୋଟଳ ଟିକେ ଥିଲା ଆଳୁ ଟିକିଏ ଆଉ ବିନ୍ସ ଟିକେ ଟମାଟ ପିଆଜ ଗାଜର ବିଟି ସବୁ ପକେଇକି ଫାଷ୍ଟ କଁ କରିବେ ତାକୁ ଭାଜି ଦେବେ ସବୁ ପରିବା ଗୁଡ଼ାକୁ। ଫାଷ୍ଟ ପିଆଜ ଟିକେ ପକେଇ ଦେବେ ସେଥିରେ ଟମାଟ ତାପରେ ଭୃସଙ୍ଗ ପତ୍ର ତାପରେ ମାନେ ସବୁ ଫୁଟା ଫୁଟି କରିକି ସେଥିରେ ତାପରେ ପରିବା ପକେଇ ଦେବେ ପରିବାକୁ କିଛି ସମୟ ଭାଜିଦେବେ। ଭା ସାଇଲା ପରେ ସେଥିରେ ଟିକେ ଲୁଣ ଆଉ ହଳଦୀ ଗୁଣ୍ଡ ମସ୍ଲା ଗୁଣ୍ଡ ଦେଇକି ଭଲସେ ଆଉ ଥରେ ଫେରେ ଭାଜିଦେବେ। ଭା ସାଲା ପରେ ପରେ ଟମାଟ ପକେଇବେ।
ହୁଁ।
ଟମାଟ ପକେଇ ସାଲା ପରେ ସେଥିରେ ଯୋଉ ଚୁଡାକୁ କଁ କରିବେ ଚୁଡାକୁ ଧୋଇକି ରଖିବେନି। ସାଙ୍ଗେ ସାଙ୍ଗେ ଧୋଇକି ପକେ ବୋଲି ଚୁଡା ଟା ମାନେ ଆମର ପୁରା ଖୋଲା ଖୋଲା ହୋଇକି ହବ। ଆଉ ଯଦି ମନ ତମେ ଯଦି ଆଗରୁ ରଖିଦେଇଥିବ ବୋଲେ ଚୂଡା ଟା ମାନେ କାଦ ଭଳିଆ ହେଇଯିବ।
ହଁ।
ଉଁ ବୁଝି
ହଁ-ହଁ ଆଉ
ଏମିତି କହିକି ଚୁଡ଼ା ଉପ୍ମା ବନେଇଥିଲି ଆଉ।
ଚୂଡ଼ା ଉପ୍ମା ବନେଇକି ସକାଳେ ଖାଇଥିଲେ ହୁଁ।
ହୁଁ ଆଉ ତମେ ଆଜି କୁଆଡେ ସବୁ ବୁଲାବୁଲି କରିବାକୁ ଯାଇଥିଲ? ହ
ନାଇଁ ଆମେ ବେଶୀ ଦୂର ଯାଇଁନୁ ଆଜି ଆମେ ପାଖକୁ ଟିକେ ବୁଲିଆ ପାଇଁ ଯାଇଥିଲୁ ପାଖରେ ଆମର ଗୋଟେ ପାର୍କ ଅଛି। ସେ ପାର୍କକୁୁ ବୁଲିଆ ପାଇଁ ଯାଇଥିଲୁ। ସେ ପାର୍କ ର ନା ମାନେ ନେତାଜୀ ପାର୍କ ସେଇଠି ଆମର ବୋଟିଂ ସିସ୍ ଟମ୍ ବି ରହିଛି ତ ଆମେ ବୋଟିଂ କଲୁ ସେଥିରେ ଖେଳନା ଟଏ ଟ୍ରେନ୍ ମଧ୍ୟ ଅଛି ତା ସେଇ ଟ୍ରେନ୍ ରେ ବସିଲୁ ତା ସହିତ ଦୋଳି ଟିକେ ଫଟ ଫଟ ବି ଉଠେଇଲୁ। ବୁଲାବୁଲି କରିକି ଆସିଲି ଆଉ ଆପଣ?
ହଁ ମୁଁ ବି ଯାଇଥିଲି ଆଜି ଆମର ନାହିଁ ରବିବାର ଦିନ ଆମେ ସବୁ ବୁଲାବୁଲିକୁ ଯିବୁ ବୋଲି ସବୁ ଭାବିଛୁ। ହୁଁ ଏ ଏଇଠେ ଗୋଟେ ଅଛି। ମାନେ କେ ଉଁ ଓ ମୁଁ ଧୁ ବୋହୁତୁ ଦୂର ଗଲେ ଗୋଟେ ପାର୍କଟେ ଅଛି ତ ସେଡିକି ଯିବୁ ବୋଲି ଭାବିଛୁ ଆମର ମୋର ଭାଇ ଦଉଛନ୍ତି ତ ମୋ ଭାଇ ମୁଁ ଆଉ ଆଙ୍କେ ତିନି ଜଣ ମିଶିକି ଯିବୁ ବୋଲି ଭାବିଛୁ ଆଉ।
ହଁ ହଁ ହଁ ଆଚ୍ଛା ପାର୍କରେ କଣ କଣ ସବୁ ଅଛି?
ସେଇଟା ଯାହିନୁ ଏବେ ଏଇଟା ଆମେ ପ୍ରଥମ ଥର ଯିବୁ ସେଇଠିକି ତ ସେଥିପାଇଁ ଜାଣିନୁ ଏଇଠେ ବେଶୀ ପାର୍କ ନାହିଁ ଏଇଠେ ସବୁ ମାନେ ମାନେ ବୋହୁତୁ ବୋହୁତୁ ଡିମାର୍ଟ ଆଉ ଏ ସପିଙ୍ଗ୍ ମଅଲ୍ ଏସବୁ ଅଛି। ଆଉ କାଇଁ ଏଇଠେ କିଛି ପାର୍କ ଫାର୍କ ନାହିଁ। ମୁଁ ଦି ଆସିଲାର ଦି ବର୍ଷ ହେଇଗଲାଣି ଏଠି ମୁଁ ପାର୍କ ଦେଖୁନି ଆ ଟୋଟାଲି।
ଆଚ୍ଛା ଆପଣ କୋଉ ଅଞ୍ଚଳରେ ରହୁଛନ୍ତି କି? ଆପଣ କୋଉ ଅଞ୍ଚଳରେ ରହୁଛନ୍ତି?
ମାନେ ମୁଁ ଏଇଠେ ବାଲନଗରରେ ରହୁଛି ବାଲାଲଗରରେ।
ସେଇଟା କୋଉଡେ ଅଛି?
ଆଉ ଏଇଡା ହାଇଦ୍ରାବାଦ ସିକିନ୍ଦ୍ରାବାଦ୍ରର ଇଏ ଅ ଞ୍ଚଳରେ ଏ ସିକିନ୍ଦ୍ରାବାଦ ବାଲନଗର ବୋଲି ବୋଇଲେ ଯିଏଲି କହିଦବ।
ଉଁ ହୁଁ ହୁଁ ଆଉ ସେଇଠେ କଣ କଣ ସବୁ ଫେମସ୍? ତାହେଲେ ଆପଣ ସିକନ୍ଦ୍ରାବାଦ ହାଇଦ୍ରାବାଦରେ ରହୁଛନ୍ତି ସେଇଠୁ ଗୋଟେ ଏରିଆ ଅଛି।
କଁ କହିଲେ? ହଁ। ବୋହୁତ ଫେମସ୍ ଅଛି। ବୋହୁତ ଫେମସ୍ ଅଛି।
ଅଁ ହଁ ଆପଣ ଯାଇଛନ୍ତି ବୁଲି?
ରାମଜୀ ଫିଲିମ୍ସ ଉଁ ନାଇଁ ସେଇଡିକି ଯାହିନୁ ଯିବୁ ବୋଲି ଭାବିଛୁ। ସୁବିଧା ହଉନି ଯିବା ପାଇଁ ଆଉ ଆଙ୍କର ଛୁଟି ଦଉନି ତ ସେଥିପାଇଁ ଟୋଟାଲି ସୁବିଧା ଏକା ହଉନି ଆଉ ଆଉ
କଣ କଣ ଅଛି? ହାଲୋ। ହାଲୋ।